ହ୍ୟାଲୋ ବଡବଆ ବଡ ଭାଇ ନମସ୍କାର।
ହଁ ସାନ ଭାଇ ହଁ ଶୁଭରାତ୍ରି ସାନ ଭାଇ।
ଆଉ କଣ କରୁଛନ୍ତି ପବନ ଫବନ ଦଉଛି ନା ଆପଣଙ୍କ ସିଆଡ଼େ ପବନ ଫବନ ଦଉନି।
ପବନ ଫବନ ଆଜି ତ ଘଡଘଡି ବର୍ଷା ଉଠେଇଥିଲା ଆଉ ତ ହେଲାନି ଆଜି। ହଁ ଆପଣଙ୍କ ଆଡ଼େ?
ଆମ ଆଡେ ଆଜ୍ଞା ଘଡଘଡି ପ୍ରଭାବ କିଛି ନାହିଁ କିନ୍ତୁ ବର୍ଷା ପାଗ ଟିକେ ଉଠେଇଥିଲା ବୁଝିଲେ ନା। ନା ବର୍ଷା ହେଇନି ବର୍ଷା ପ୍ରଭାବ ଟିକେ ଉଠେଇଥିଲା ତାପରେ ବର୍ଷା କାଟିଗଲା। ଆମେ ତ ସବୁ ଡରି ଯାଇଥିଲୁ ଘଡଘଡି ଫଡଘଡି ମାରିବ ବୋଲି କାହିଁକ ନା ଆମର ଘଡଘଡି ପ ଅତି ଭାରି ଭୟ ମାନେ ଭୟଭୀତ ହେଇଯାଉଛନ୍ତି ଆମ ଗ୍ରାମବାସୀ। କାରଣ ଆମର ଗତ ବର୍ଷ ଗତ ବର୍ଷ ଏକ ଦୁର୍ଘଟଣା ହେଇଯାଇଥିଲା ବୁଝିଲେ ନା।
କୋଉଠି ବନ୍ଧୁ ହେଇଥିଲା କଣ ହେଇଥିଲା କୁହନ୍ତୁ ତ ଟିକେ?
ଆମ ଗ୍ରାମରେ କଣ କହିଲେ ଏକ ବୁଢା ଲୋକଟି ବୁଝିଲେ ନା। ସେ ମା ସେ ଟିକେ ଆଜ୍ଞା ଲୋଭି ଲୋକ ବୁଝିଲେ ନା।
ଆଜ୍ଞା।
ତ ଘର ବାହାରେ ସେ ଆମ୍ବ ଗଛ ଲଗାଇଥିଲା ବୁଝିଲେ ନା।
ଆଜ୍ଞା।
ତ ସିଏ କଣ କରିଲା ନା ସେ ଆମ୍ବ ଯେତେବେଳେ ବର୍ଷା ଦିନ ପଡିଲା ବର୍ଷା ପବନ ହେଲା। ଯୋର ଘଡ଼ଘଡ଼ି ମଧ୍ୟ ମାରୁଛି ସେ ଆମ୍ବ ଯୋଉ ପଡ଼ିଲା ସେ ଗୋଟେଇବାକୁ ପଳେଇଲା ବୁଝିଲ ନା ବନ୍ଧୁ। ତାକୁ ମନା କରାହଉଛି ଯେ। ଆଜ୍ଞା ଆଜ୍ଞା କିଏ ନେଇଯିବ ବୋଲି ବୁଢା ଲୋକ ଆଜ୍ଞା ମନ ଭିତରେ ଲୋଭ ମୋ ଆମ୍ବ କିଏ ନେଇଯିବ। ବୁଝିଲ ନା ସେ ଜାଣିନାହାନ୍ତି। ଆଜ୍ଞା ସିଏ ଜାଣିନାହାନ୍ତି ଆମ୍ବ ଗୋଟେ ଲୋଭ ପାଇଁ ଜୀବନ ଟା ହରାଇବାକୁ ପଡିବ ବୋଲି ସେ କେବେ ଜାଣିନଥିଲେ। ସେ ପଳେଇଛନ୍ତି ଗୋଟେଇବା ପାଇଁ ସେ ମଧ୍ୟ ତିନଥର ଖଣ୍ଡେ ଆମ୍ବ ଗୋଟେଇକି ଜାଣିଛନ୍ତି ହେଲା ସେ କହୁଛନ୍ତି ତାଙ୍କୁ ମନା କରାହଉଛି ତାଙ୍କ ପୁଅ ମନା କରୁଛି କି। ଯାଉ ନା ବିଜୁଳି ମାରୁଛି ସେ କହୁଚି ହେ ବିଜୁଳି କଣ ଏଠି ମାରେ ସେ ସବୁ କଥାରେ ଗପରେ ଲେଖା ହେଇଛି ନା ଆଉ। ସେ କଣ ମଣିଷ କୁ ମାରୁଛି ସେ ସବୁ ଗଛ ରେ ଗଛ କୁ ମାରେ। ସେ ସବୁ ଏମିତି କହି କହିକି ମାନେ କହିଲେ ତ ସିଏ ଯେତେବେଳେ ଏମିତି କହିଲେ ଆ ଆଶା ଦେଲେ ଆମ ଗାଁ ରୁ ଆଉ ଦୁଇ ଜଣ ପିଲା ଛୋଟ ପିଲା ସିଏ ମଧ୍ୟ ଦୌଡିିକି ଆମ୍ବ ଗୋଟେଇବା ପାଇଁ ଲାଗିଲେ ଆଉ ବୁଝିଲେ।
ଆଜ୍ଞା।
ଏଇ ଭଳିଆ ଆଉ ସେ ବୁଢା ଲୋକ କୁ ଯେତେବେଳେ ବିଜୁଳି ଗୋଟେ ମାଇଲି ବୁଝିଲେ ନା। ସେ ବୁଢା ମାନେ ବୁଢା ଲୋକକୁ ତ ମାରିନି ଗଛକୁ ମାଇଲା ବୁଝିଲେ ନା ସେ ବୁଢା ଲୋ ଲୋକ ଡରିକି ଘ-ଘର ଭିତରୁ ଦୌଡିକି ପଳେଇ ଆସିଲା ପ୍ରଥମ ଥର।
ଆଜ୍ଞା ଆଜ୍ଞା।
ତାପରେ ସେ ଦେଖିଲା ପୁଣି ଛୋଟ ଛୁଆ ଯେତେବେଳେ ଆମ୍ବ ଜୋରରେ ଗୋଟେଇ ଦେଲେଣି ପ୍ରବଳ। ତାର ବୁଢା ଲୋକ ଆଜ୍ଞା ଆଗରୁ ଆପଣଙ୍କୁ ପ୍ରଥମରୁ କହିଛି ଲୋଭି ଲୋକ ସିଏ।
ଆଜ୍ଞା।
ସେ ପୁଣି ଆଜ୍ଞା ଯାଇଛି ଆଉ ତାକୁ ଥରେ ପ୍ରଭୁ ଜଣାଇଲେ କି ନା ବି ବିପଦ ମ ମାନେ ମରଣ ମୁଖରୁ ତାକୁ ବଚାଇଲେ ସେ ବୁଝି ପାଇଲାନି ସେ ଆଉଥରେ ଆଜ୍ଞା ଯାଇ ଯେ ଆଉ ଥର ତ ଆଜ୍ଞା ବଞ୍ଚିଲାନି ଡାଇରେକ୍ଟ ଆଜ୍ଞା ଛାତିରେ ବାଜିଲା ବିଜୁଳି ବୁଝିଲେ ନା। ବୁଢ଼ୀ ସେଇଠି ଆଜ୍ଞା ମାଟି ଭିତରେ ଗେବି ହେଇଗଲା ଗ୍ରାମବା ସିଏ ଯେତେବେଳେ ଦେଖିଲେ ଆଜ୍ଞା କି କାନ୍ଦଣା କି ମାନେ କଣ କହିବେ ଆପଣ ମାନେ ଖରାପ ନାଗିଲା ଭାରି ମତେ ଦେଖିଲା ବେଳକୁ। ଆମ ଗ୍ରାମରେ ମାନେ ଆ ମାନେ ଚାରୋଟି ଆମ୍ବୁଲାନ୍ସ ଆମ ଗ୍ରାମକୁ ଆଇଛି ତାପରେ ପୋଲିସ ଗାଡି ମଧ୍ୟ ଆସି ଥିଲା ଆମ ଗ୍ରାମକୁ ବୁଝିଲେ ନା।
ଆଜ୍ଞା।
ଏ ପାଖ ଗାଁ ଲୋକ ଯଉମାନେ ଅଛନ୍ତି ସବୁ ଶୁଣିଲେ ଆମ ପାଇଁ ଗୋଟେ ନୂଆ କ କଥା ନା ଆଜ୍ଞା ଆପଣ ଜାଣିଥିବେ ବିଜୁଳି ମାରିକି ମରିବାଟା ଏକ ନୂଆ କଥା ଏଇଟା କଣ ପ ଏ ସବୁଆଡେ ହଉଛି କି ମାନେ ଯୋଉଠି ବି ହଉଛି ଏକାକୁ ବିଶେଷ ସୂଚନା ଭଳି ସବୁଆଡେ ବା ହେଇଗଲା ସିଏ ଆଜ୍ଞା କୁହ ଆଜ୍ଞା ସେ କୁହନ୍ତିନି ବା ସବୁଆଡୁ ଲୋକ ପଳେଇ ଆଇଲେ ଆମ ଗାଁକୁ ଦେଖିବା ପାଇଁ ତାପରେ ତାଙ୍କ ପୋଲିସ ସବୁ ଗୋଡାଇଲା କି ନା ଆପଣ ଯାଓ ବ ଆମେ-ଏ ତାଙ୍କ ମୂ ତ ଦେହକୁ ନେଇକି ଯିବୁ ପୋଷ୍ଟମର୍ଟମ କରାଇବୁ ବୁଝିପାରିଲେ ନା ଆଜ୍ଞା ପୋଷ୍ଟମର୍ଟମ ନ କ କରାଇଲେ ଜାଣିବେ କେମିତି ଯେ ଆଜ୍ଞା କଣ ପାଇଁ ମଲେ କି ଅସୁବିଧା। ତାଙ୍କ ପ ପରିବାରକୁ କିଛି ପଇସା ପତ୍ର ମିଳିବ ବୁଝିପାରିଲେ ନା ନହେଲେ ତ ପୋଷ୍ଟ ମ ଆଜ୍ଞା ଡାକ୍ତରଖାନା ପାଖ ପାଖରେ ଆମର ବଡ଼ର୍ଚ୍ଚନା ମେଡିକାଲ ଅଛି ବୁଝିଲେ ନା।
ଆଜ୍ଞା।
ସେଠିକି ନେଇକି ତାଙ୍କର ପୋଷ୍ଟମର୍ଟମ କରିକି ତାଙ୍କ ବ-ବ-ବ ମାନେ ବିଜୁଳିରେ ମରିଛନ୍ତି ବୋଲି ପ୍ରମାଣ ପତ୍ର ହେଇକି ତାଙ୍କ ଘର ଲୋକଙ୍କୁ ଆଜ୍ଞା ଚାରି ରୁ ପାଞ୍ଚ ଲକ୍ଷ ଟଙ୍କା ସରକାର ସହାୟତା ଏବଂ ମେଡ଼ିକାଲ ତରଫରୁ ଦୁଇ ଲକ୍ଷ ଟଙ୍କା ସହାୟତା ମିଳିଲା ହେଲେ ସେଇ ଗୋଟିଏ କଥା ଆପଣ ଜାଣିଛନ୍ତି ବରଂ କୋଟିଏ ଟଙ୍କା ହଉ ମଣିଷ ଜୀବନ ଆଗରେ କିଛି ନୁହଁ।
ଆଜ୍ଞା ବନ୍ଧୁ।
ସିଏ ବି ଏତେ ବୁଢା ଲୋକ ନୁହେଁ ବୟସ୍କ ଲୋକ ମାନେ ପଚାଶ ବର୍ଷର ଲୋକ ଆହୁରି ତିରିଶ ବର୍ଷ ବଞ୍ଚିଥାନ୍ତେ ନାତି ନାତୁଣୀ ଦେଖିଥାନ୍ତେ। ହେଲେ ଆଜ୍ଞା କଣ କହୁ ତାଙ୍କ ଭାଗ୍ୟରେ ତ ଲେଖା ହେଇଛି ମୃତ୍ୟୁ। ଆପଣଙ୍କ ଆଡେ କିଛି ବିଜୁଳି ଫିଜୁଳି ପାଇଁ କିଛି ହେଇଛି କି?
ହଁ ଆଜ୍ଞା। ଆଜ୍ଞା ବନ୍ଧୁ ଏଇ ଯୋଉ ଏଇ ଦେ ଏ ଏଇଥର ଗତ ଥର ତ ଦି ଜଣ ତିନି ଜଣ ଏମିତି ପୁରହିଥିଲେ। ମରିଥିଲେ ଏଇଥରକ ଗୋ ଗୋଟେ ମାଉସୀ ଜଣେ-ଏ-ଏ-ଏ ମାଉସା ମାଉସୀ ଜଣେ ଯାଇଥିଲେ ଆମର ଦି ଜାଣିଥିବେ ତ ଘର ପାଖରେ ପାଳ ଫଳ ପାଳ ସବୁ କରନ୍ତି। ଜହ୍ନି, ଭେଣ୍ଡି ଏ ସବୁ ଜିନିଷ କଖାରୁ ସବୁ ଲଗାନ୍ତି। ତାଙ୍କ ପାଳଟା ଘର ପାଖରୁ କିଛି ଦୂର ବାଟ ନା।
ଆଜ୍ଞା।
ଘର ପାଖରୁ ପାଆଶହ ମିଟର ହେବ ଘର ଘର ପାଖରୁ ଆଉ ସିଏ-ଏ-ଏ ଯାଇଥିଲେ ବର୍ଷା ଘଡ ଘଡି ଜୋର ଆସିଲା ଆଉ ତାଙ୍କର ତ ଯଉ ଜାଣିଥି ପାଳରେ ସବୁ ଛୋଟ ଛୋଟ ସବୁ କୁଡିଆ କରନ୍ତି-ଇ ଆମର-ଅ ତାଳ ବରଡାରେ। ଟାଙ୍ଗିକି ଛୋଟ ଛୋଟ କୁଡିଆ କରନ୍ତି ସେ ତା ଭିତରେ ରାତିରେ ଜଗିବା ପାଇଁ ଦିନରେ ଖରା ଫରା ହେଲେ ଜିନିଷ ଫିନିଷ ରଖନ୍ତି ସବୁ ଆମର ଜିନିଷ କୋଦାଳ ଫାଉଡା ସବୁ-ଉ-ଉ-ଉ କୁଣ୍ଡ। ଆଜ୍ଞା ସାର ଫାର ଏ ସବୁ ଔଷ ଔଷଧ ଜିନିଷ ସବୁ ଯେ ରଖନ୍ତି ସେ ଯୋଉ । ତାଳ ବରରେ ଯୋଉ ଘର କରନ୍ତି କରିଥାନ୍ତି ସେଇଥିରେ ସେଇଥିର ତ ବନ୍ଧୁ ରହିହବ କି?
ନା ନା ୟା ବହୁତ୍ ବିପଦ ତ ଆଜ୍ଞା ଛା ମାନା କେବଳ ଛାତ ଘରେ ରହିଲେ ହିଁ ଆପଣ ସୁରକ୍ଷିତ। ପକ୍କା ଘରେ ତା ଛଡା ଆପଣ କେଉଠି ରହିଲେ ବି ଆପଣ ସୁରକ୍ଷିତ ରହିବେ ନାହିଁ। କାରଣ ବିଜୁଳି ଆପଣ ଜାଣିଥିବେ ଏକ ଏଟା ପ୍ରକୃତିର ଜିନିଷ ତାକୁ କୌଣସି ଜିନିଷ ଅଟକେଇ ପାରିବ ନାହିଁ।
ପାଣି ପବନ ଆଜ୍ଞା ବନ୍ଧୁ ପାଣି ପବନ, ବିଜୁଳି ଏଇଭଳିଆ ଜିନିଷକୁ ଆମେ ରଖିପାରିବା କି?
ଜମା ନୁହେ ଜମା ନୁହେ ବନ୍ଧୁ।
ସେ ଭଳିଆ ଜିନିଷକୁ ସେମାନେ କଣ କଲେ ନା ବୁଝିଲେନି ଆସିଲେନି ଘରକୁ ଆଉ। ହଁ ବର୍ଷା ପବନ ଆସୁଛି ବୋଧେ କମିଯିବ ସେ ଭାବିକି ରହିଗଲେ। ବିଜୁଳି ଘଡ ଘଡି ଜୋର ମାରିଲା ସେଠି ତ ପା ଖ ଜାଣିଥିବେ ତାଳ ଗଛରୁ ବେଶୀ ଜୋର ଘୋଡ଼ଘଡ଼ିଟି ମାରେ। ତାଙ୍କର ସେଠି ବିଲରେ ବିଲଟାରେ ତାଳ ଗଛ ଟି ଜଣଙ୍କ କ୍ଷେତରେ ଚାରି ପାଞ୍ଚ ଚାରିଟା ପାଞ୍ଚଟା ତାଳ ଗଛଟି ଥିଲା।। ଯେହେତୁ ସେ ମାରିଲା ଏ ତେଲ ଥିଲେ ସିଏ ପୁରା ଆଘାତ ହେ ବାଜିଲା ଦେ ସେ ମାଉସୀ ମଉସା ଥିଲେ ମାଉସୀ ମଉସାଙ୍କ ଆଗରେ ମାଉସୀ ଜଣଙ୍କର ମୃତ୍ୟୁ ହେଇଗଲା।
ଓହୋ ଆଜ୍ଞା ଏଟା ବହୁତ ଦୁଃଖିତ କଥା ତ ଆଜ୍ଞା।
ବହୁତ ଦୁଃଖର କଥା ଆଉ ଆମେ ଜାଣିଲା ପରେ ସେ ବର୍ଷା ଟିକେ ଟିକେ କମିଲା ଠାରୁ ଘଡଘଡି କମିଲା ଠାରୁ ମଉସା ଧଉଡି ଆସିକି ତାଙ୍କ ଘରେ କହିଲେ। କି ଏମତି ଏମତି ହେଇଛି ମୋ ଆମେ ଦି ଜଣ ଥିଲୁ ମାଉସୀ କି ଘଡଘଡି ମାରିଲା ଆଉ ଆମେ ଏ ମୋ ମାଉସୀ ଜଣଙ୍କ ମୃତ୍ୟ ହେଇଗଲେ ଦୌଉଡିକି ଆସି କହିଲେ ତାଙ୍କ ପୁଅମାନଙ୍କୁ ତାଙ୍କ ବୋଉମାନଙ୍କୁ ସମସ୍ତେ ଧୌଡିକି ଗଲେ। ଗାଁ ଲୋକ ବି ଘର ପାଖରୁ ସବୁ ଗଲେ ଗ୍ରାମରୁ। ଗଲା ବେଳକୁ ମାଉସୀ ଜଣଙ୍କ ମୃତ ହେଇଯାଇଛନ୍ତି। ତାକୁ ତାଙ୍କୁ ନେଇକି ଆସିଲେ ଘରକୁ ପାଖ ଡାକ୍ତରଖାନାକୁ ନେଇକି ଗଲେ। ଡାକ୍ତର ଦେଖିଲେ ମୃତ ଘୋଷଣା କଲେ। ତାକୁ କଣ କରିବେ ତାଙ୍କୁ ରଖିଲେ ପୋଷ୍ଟମର୍ଟମ ହେଲା।
ଆଜ୍ଞା ଆପଣ ମଧ୍ୟ ଏସବୁ ଗ ଦେଖିଛନ୍ତି ନା ଆଜ୍ଞା?
ଆଜ୍ଞା ବନ୍ଧୁ ଆମେ ବି ଯାଇଥିଲୁ ତାଙ୍କ ସହିତ।
ଏରେ ବନ୍ଧୁ ଆପଣ ଆପଣ ଉପଦେଶ ଦେବେ ଆପଣ ଘର ପାଖ ହଉ ଗ୍ରାମବାସୀ ହଅନ୍ତୁ ଏଥର ଯେତେ ଯେତେବେଳେ ବିଜୁଳି ଘଡ଼ଘଡ଼ି ଜୋର ହେବ କାହାକୁ ନ ଘରୁ ବାହାରିବା ପାଇଁ ଆପଣ ଉପଦେଶ ଦେବେ। ମାନେ ଆପଣ ତ ଜାଣିଛନ୍ତି ବିଜୁଳି ମାରିଲେ ବଞ୍ଚିବା ଅସମ୍ଭବ।
ଆଜ୍ଞା ଘରେ ପାଖରେ ଯିଏ ସବୁ ପାଳ କରୁଛନ୍ତି ଆମର ସବୁ ଲଗାଉଛନ୍ତି ଫସଲ। ମୁଁ ତାଙ୍କୁ କହୁଛି ବର୍ଷା ଘଡଘଡି ହେଲେ ଆପଣ ମାନେ ଘରକୁ ପଳେଇ ଆସିବେ ବୋଲି।
ଆଜ୍ଞା ଆଜ୍ଞା ଠିକ୍ କଥା କହୁଛନ୍ତି ଆପଣ ଆପଣ ତ ଏତେ ଭଲ କାମ କରୁଛନ୍ତି। ଆପଣଙ୍କ ଦ୍ୱା ଆପଣଙ୍କ କହିବା ଦ୍ଵାରା କେତେ ଲୋକଙ୍କ ଜୀବନ ବଞ୍ଚି ଯାଇପାରେ ଆପଣ ଜାଣିନାହାନ୍ତି?
ଆଜ୍ଞା ବନ୍ଧୁ।
ଆପଣ ତ ବହୁତ ଭଲ କାମ କରୁଛନ୍ତି ବନ୍ଧୁ।
ଆଜ୍ଞା।
ମୁଁ ମଧ୍ୟ ଏମିତି ଗତ ବର୍ଷ ବୁଝିଲେ ନା ଆମ ଘରେ ଙ୍କ ମାନେ କଣ କହିଲେ ଆମ ଦେ ଭଉଣୀର ଦେ ଛୋ ସାନ ଭଉଣୀର ଦେହ ଭଲ ନଥିଲା ମୁଁ ମଧ୍ୟ ମେଡ଼ିସିନ ଆଣିବାକୁ ଯାଇଥିଲି ତ ଆପଣ ତ ଜାଣି ନି ଘରେ ଜଣଙ୍କର ଯଦି କିଛି ଟିକେ ହେଲା।
ଆଜ୍ଞା।
ସମସ୍ତେ ପାଗଳ ଭଳିଆ ହେବେ ମୁଁ ମଧ୍ୟ ମେଡିନ ନେଇକି ଆ ସମୟରେ ବର୍ଷା ପାଗଟି ଯଉ ଥିଲା ବର୍ଷା ଜୋର ପକାଇଲା ବୁଝିଲେ ନା ଘଡଘଡି ଟିକେ ଟିକେ ମାରୁଥିଲା ମୋ ମା କହିଲା କି ତୁ କୋଉଠି ଅଛୁ ଯଦି ଆସେ ଜଲଦି ଆସେ ବୁଝିଲେ ନା। ମୁଁ ଆଜ୍ଞା ଆ ବିଜୁଳିକୁ ନ ଡରି ମୁଁ ଜୋରେ ଜୋରେ ଦୌଡିକି ଆସିବା ସମୟରେ ମୋ ପାଖରେ ଵି ଗୋଟେ ଲାଇନ ଖୁଣ୍ଟଟେ ଥିଲା ବୁଝିଲେ ନା ବିଜୁଳି ଖୁଣ୍ଟକୁ ଏମିତି ଏକ ବିଜୁଳି ମାଇଲା ବନ୍ଧୁ କୁହନ୍ତୁନି ମୁଁ ତ ସେଇ ତଳେ ଆଜ୍ଞା ପୁରା ସୋଇ ପଡିଲି ଡରିକି କାଦୁଅରେ। ଆପଣ ତ ଜାଣିଛନ୍ତି ବିଜୁଳି ମାଇଲାବେଳେ ଆପ୍ ଆପଣ ଟିକେ ଶୋଇ ପଡିବେ ତଳେ ତାହେଲେ ଆପଣଙ୍କୁ ମାରିବାଟା ଟିକେ କମ ମାନେ କମ ମାରିପାରେ। ଆପଣକୁ ଜାଣିଛନ୍ତି ନା
ଆଜ୍ଞା ବନ୍ଧୁ ବନ୍ଧୁ ଖାଲ ଜାଗା ହଉ କି ଆମର ହୀର କର ହଉଛି କ୍ଷେତ ଯୋଉ ଚାଷ ଜମି ହଉ। ସେ ବିଜୁଳି ମାରିଲେ ସେ ହିର କରରେ ଶୋଇ ପଡ଼ିଲେ କିଛି ବି ଜୀବନଟି ବି ବଞ୍ଚି ଯାଇପାରେ।
ମଝେ ହେଇପାରେ ବୁଝିଲେ ଆଜ୍ଞା ମୁଁ ତ ସେଇଠୁ ଟିକେ ଦେଖିଛି ଆଜ୍ଞା ଖବର କାଗଜରୁ ଟିକେ ପଢିଛି କିଛି ସି କିଛି ବୁଝିଲେ ନା ସେଥିପାଇଁ ଆଜ୍ଞା ମୁଁ ସେମତି ଆଜ୍ଞା ଟିକେ ସେମିତି ଶୋଇ ପହିଲି ଆଜ୍ଞା ତାପରେ ଯେମିତ ସେ ଲାଇନ୍ ଖୁଣ୍ଟ ପାଖରୁ ଦେଖିଲି ବିଜୁଳିର ଚଟ୍ ଚଡ଼ ଚଡ୍ ଶବ୍ଦ ଆସୁଛି ତାପରେ ଆଜ୍ଞା ମୁଁ କଣ କରିବି ପ୍ରଭୁଙ୍କୁ ଡାକି ଡାକି ମନରେ ଦୌଡି ଦୌଡି ଆଜ୍ଞା ପଳେଇ ଆସିଲି ଘର ପାଖକୁ ଘରେ ମଧ୍ୟ ପୁରା ମତେ କୁଣ୍ଡ ପ ଇବେ କହିଲେ ଯାହା ହଉ ଆମର କୀ ତୋର କିଛି ହେଇନି କାରଣ ଆପଣ ଜାଣିଚନ୍ତି ବିଜୁଳିରୁ କେହି ବି ବଞ୍ଚି ନାହାଁନ୍ତି।
ଆଜ୍ଞା।
ବିଜୁଳି ମାନେ ହିଁ ଆଜ୍ଞା ମୃତ୍ୟୁ। ବିଜୁଳିର ଶେଷ ଶେଷ ନାମ ଏବଂ ପ ପୂର୍ବ ନାମ ପ୍ରଥମ ନାମ। ମୃତ୍ୟୁ ଆଉ କିଛି ନୁହଁ ଆଜ୍ଞା ଆଜ୍ଞା। ଏଇଭଳି ସବୁ ଶିକାର ହଉ ହଉ ଟିକେ ଟିକେ ଆଜ୍ଞା।
ଆପଣଙ୍କ ଗାମରେ କି ଆପଣଙ୍କ ଘର ପାଖରେ ଯୋଉମାନେ ସବୁ ପାଳ କରୁଛନ୍ତି କି କଣ କରୁଛନ୍ତି ସେମାନଙ୍କୁ ଟିକେ ବୁଝାନ୍ତୁ କି ଯାଅନି। ବର୍ଷା ପବନ ହେଲେ ଘରକୁ ପଳେଇ ଆସନ୍ତୁ।
ନାଇଁ ନାଇଁ ବନ୍ଧୁ ଆମର ଆଉ କାହାକୁ ବୁଝାବୁଝି ନାହିଁ। ଆମ ଗ୍ରାମରେ ଏକ ବଡ ଗୋଟେ ଆମେ ଗୋଟେ ଏକ କାଠର ବୋର୍ଡ ମଧ୍ୟ ମାରିଚୁ, ବୁଝିଲେ ସେଥିରେ ଆଜ୍ଞା ବଡ ବଡ ବଡ ଅକ୍ଷରରେ ଲେଖା ହେଇଚି ବିଜୁଳି ମାରିବା ମାତ୍ରେ ନିକଟସ୍ଥ ଭଲ ଜାଗା ପକ୍କା ଘରକୁ କିମ୍ବା ନିଜ ଘରକୁ ଆପଣ ସାଙ୍ଗେ ସାଙ୍ଗେ ପଳାନ୍ତୁ।
ଆଜ୍ଞା।
ଆପଣଙ୍କ ପରିବାରକୁ ଆଉ କେବେ ଜୀବନରେ ଦେଖିପାରିବେ ନାହିଁ ଏମିତି କିଛି ଭଲ ଭଲ କଥା ମଧ୍ୟ ଲେଖା ହୋଇଚି ବୁଝିଲେ ନା।
ଆଜ୍ଞା ବନ୍ଧୁ।
ଏମିତି ଲେଖାହବା ହେତୁ
ଆଜ୍ଞା।
ଲୋକ ଡରିକି ନିଜ ଘରକୁ ସମୟରେ ପଳେଇ ଆସୁଚନ୍ତି ବୁଝିଲେ ବନ୍ଧୁ।
ଯାହା ହଉ ବନ୍ଧୁ ଭଲ ବହୁତ ଭଲ କାମ ଟି କରିଚନ୍ତି ଆପଣଙ୍କ ଗ୍ରାମରେ ଆମ ଗ୍ରାମରେ ବି ଆମେ ଭାବୁଚୁ ଯେ ଏଇଭଳିଆ କାମ ବି ଆମେ କରିଦେବୁ।
ଆଜ୍ଞା ଏଇ ବ ଏଇ ବର୍ଷାରେ ଆପଣ ଆପଣ ଗ୍ରାମରେ ମୁଖ୍ୟ ଙ୍କ ସହ କଥା ହୋଇ ଏଭଳି ଏକ ପଦକ୍ଷେପ ନିଶ୍ଚୟ ନିଅନ୍ତୁ ମୁଁ ଆପଣଙ୍କୁ ଆଶା କରୁଚି ଆପଣ ଯେ ନିଶ୍ଚୟ ଏଭଳି ପଦକ୍ଷେପ ନେବେ।
ଆମେ ଦି ଦିନ ଭିତରେ ଆମ ମୁଖିଆଙ୍କ ସହିତ କଥା ହେଇକି ଆମ ସାଙ୍ଗସାଥି କି ବା ଭାଇ କି ବଡ ଭାଇ କି ସାନ ଭାଇ ସବୁ ବସିକି ଗାଁ ମୁଖିଆଙ୍କ ସହିତ କଥା ହେଇକି ଏଇ ସବୁ କାମ କଣ ଆମେ କରିବୁ ଆଗେଇକି ନବୁ ଆଗକୁ ନବୁ।
ଆଜ୍ଞା ବନ୍ଧୁ ଘରେ ଡାକୁଚନ୍ତି ଆଜ୍ଞା।
ଆଜ୍ଞା ବନ୍ଧୁ ଆମେ ବି ରଖୁଚୁ ବନ୍ଧୁ ବୁଝିଲେ କାଲି କଥା ହବା ଆଜ୍ଞା। ଆଜ୍ଞା ବନ୍ଧୁ ଧନ୍ୟବାଦ।